ହଁ ଭାଇ ନମସ୍କାର।
ନମସ୍କାର କଣ ଖବର?
ହଁ ସେମିତି ଭାଇ ଦୁଃଖେ ଦୁଃଖେ ଚାଲିଛି ଜୀବନ ଆଉ।
ଦୁଃଖ ତ ଚାଲିବ ଆଉ ହଁ ଦୁଃଖ ବି ଏକ ଏକରକମ ଭାବ ସୁଖ ବି ଏକରକମ ଭାବ। ଯେତେବେଳେ ଯାଏ ତମେ ଚା ମାନେ ଚାହିଁବାର ଭାବ ଟା ଯୋଉ ଯାଏ ତମର ପରିବର୍ତ୍ତନ ନ ହେଇଛି ତାହେଲେ ସେ ତମକୁ ଏମିତି ଦୁଖ ଲାଗୁ ତ ଏମିତି ତମକୁ ସୁଖ ଲାଗୁଥିବ ବୁଝିପାରିଲେ ନା।
ହଁ ହଁ ନିଶ୍ଚିତ ଭାବରେ ଜୀବନ ଥିଲା ଯାଏଁ ତାର ଦୁଇଟଣା ଭଳିଆ ସୁଖ ଦୁଃଖ ତ ନିଶ୍ଚୟ ଆସିବ ଜୀବନ ରେ
ହଁ ହଁ
ହେଲେ ମତେ ଏମିତି ଦୁଃଖ ଆସୁ ଯୋଉ ଦୁଖ ଟା ସହି ହବ ଆଉ କହିହବ। କିଛି ସହି ହଉନଥିବା ଦୁଃଖ କିଛି କହି ହଉନଥିବା ଦୁଃଖ ଯୋଉ ଆସେ ଜୀବନରେ ସେ ପୁରା ଦୋହଲେଇ ଦେଇକି ମଣିଷ କୁ ଚାଲିଯାଏ। ଆପଣ କେବେ ଅନୁଭବ କରିଛନ୍ତି କି ଭାଇ?
ଯଦି ଆମେ ଦୁଃଖ କଥାକୁ ଦେଖୁଛେ ଅ ଦୁଃଖ ବି ତା ଭିତରେ ଗୋଟେ ପ୍ରକାର ଭେଦ ଅ ମାନେ ଅ ଗୋଟେ ଗ୍ରହଣ କରିଥାଏ। ଯେମିତି କିି ଗୋଟେ ଦି ଭୀକାରିଟେ ଭିକ ମାଗୁଛି ଆପଣ ଦେଖନ୍ତୁ ଗୋଟେ ଭିକାରୀଟେ ଭିକ ମାଗୁଛି ଆଁ ଦିଟା ଭିକାରୀ ଭିକ ମାଗୁଛନ୍ତି ଗୋଟେ ଭିକାରୀ ଭଲ ରୋଲ କରୁଛି ତା ପାଖରେ ଏତେ ମାନେ ନାହିଁ କିଛି ଗୋଟେ ଦେ ଦେଖୀବା ପାଇଁ କିନ୍ତୁ ସେ ଭଲ ରୋଲ କରୁଛି ସେଥିରେ ତାକୁ ଅଧିକା ପଇସା ମିଳୁଛି। କିନ୍ତୁ ଆଉ ଜଣେ ସତରେ ନିଡି ଲୋକଟିଏ ତାକୁ ଗୋଟେ ଦି ଦିନ ହେଲା ସେ ଭୋକରେ ଅଛି ଖାଇବାକୁ ପାଈନି କିନ୍ତୁ ତାକୁ ଲୋକ କିଏ ଦଉନାହାନ୍ତି। ହଁ ତ ଏଇ ଦିଟା ଭିତରେ ଏବେ ଗୋଟେ ଦୁଃଖ ଷ୍ଟାର୍ଟ୍ ହୁଏ ସେ ହଉଛି ରୋଜି ରୋଟି ଯୋଉଟା କହୁଛି ଆମେ ପେଟକୁ ଦିମୁଟା ଦାନା ପାଇଁ ସେଠି ଗୋଟେ ଦୁଃଖ ଆସେ। ଆଉ ଗୋଟେ ଆମର କଣ ହୁଏ ଦୁଃ ଦୁଃଖ ଆସେ ମାନେ ସେଇଠୁ ଗୋଟେ ଆରମ୍ଭ କରିବା ଆମେ ଦୁଃଖ। ଆଉ ଗୋଟେ ଥାଏ ଏ କାମନାର ବା ଭାବନାର ଦୁଃଖ ଯେମିତି କିି ଆପଣ କହିବେ ଉଁ ତା ପାଖରେ ଗୋଟେ କାର ଅଛି ମୋ ପାଖରେ ଗୋଟେ ସାଇକଲ ଅଛି। ମୋର ଗୋଟେ ଯେ କାରଟେ ନଥାନ୍ତା ଯାହା ପାଖରେ କାର ଅ ସେ ଚିନ୍ତା କଲା ଯେ ମୁଁ ଗୋଟେ ଦମ୍ ଜାନି ଗୋଟେ ଗୋଟେ ଦୈନନ୍ଦିନ ଜୀବନରେ ଘଟୁଥିବା ଗୋଟେ କିଛି ଆବଶ୍ୟକୀୟ ଦୁଃଖର ସରଞ୍ଜାମ ଏମିତି ବି ଆମେ ଦେଖିଥିବା ଚୋଟେ ଗୋଟେ ଛୋଟ କୁଡିଆରେ ପାଲ ଟିକେ ଟାଣି ଦେଇଥିବ ଲୋକ ତା ଭିତରେ ସେ ପଖାଳ ଟିକେ ଖାଇଲେ ଖୁସି ନ ନଖାଇଲେ ନାହିଁ କିନ୍ତୁ ସେ ଭାରି ଖୁସିରେ ଥିବ। ଏମିତି ବି ଲୋକ ଆମେ ଦେଖୁଛେ ନା ତ ଆପଣ ଦେଖିଥିବେ ଗୋଟେ ଏଇଭଳିଆ ଲୋକ ମତେ ବା ଏଇଭଳିଆ ଗୋଟେ ପରିସ୍ଥିତି ବା ପରିବେଶ କୁହନ୍ତୁ ଯୋଉଠିକି ଆପଣ ଦୁଃଖକୁ ବି ଅତି ମାନେ ଇଏ ଭାବରେ ଦେଖିଛନ୍ତି ଅତି ଦୁଃଖ ଦୟନୀୟ ଭାବରେ ଦେଖିଛନ୍ତି ସୁଖ ଗୋଟେ ପ୍ରତିକୂଳ ପରିସ୍ଥିତିରେ କୋଉ ଭଳିଆ ସୁଖ ଦେଖିଛନ୍ତି।
ହଁ ନାଇଁ ଅନ୍ୟକୁ ଦେଖିକି ଯଦି ଦୁଃଖ ହବା କଥା ଆମେ ଆଲୋଚନା କରିବା ତାହେଲେ ମୁଁ ତ କହିବି ସେଇଟା ପର ସପ୍ତ ଦୁଃଖ ମାନେ ମୋ ପାଖରେ କଣ ଅଛି ସେଇଟା ତ କେବେ ବିି ଦେଖାଯାଏନି ତା ପାଖରେ କଣ ଅଛି ସେଇଟା ସାଧାରଣ ମଣିଷକୁ ଦେଖାଯାଏ ଆଉ ସେ ଅକାରଣେ ସକାରଣେ ସବୁବେଳେ ଦୁଃଖ। ଆଉ ବାକି ରହିଲା ଯଦି ଦୁଃଖ ସୁଖ ଏକା ଲାଗିବା କଥା ତାହେଲେ ଦୁଃଖ ସୁଖ ବେଳେ ବେଳେ ଜୀବନରେ ଏକା ଏକା ଲାଗେ ସେତେବେଳେ ଲାଗେ ଯେତେବେଳେ ମଣିଷ ଭକ୍ତିରେ ଥାଏ ବା ଈଶ୍ୱରଙ୍କ ପ୍ରେମରେ ଥାଏ ବା ପ୍ରକୃତି ପ୍ରେମରେ ଥାଏ ସେତେବେଳେ ତାକୁ ସବୁ ଏକାକାର ଲାଗେ ନା ତାକୁ ଦୁଃଖ ଜଣାପଡ଼େ ନା ତାକୁ ସୁଖ ଜଣାପଡ଼େ ନା ତାକୁ ହସଟା ବି ବେଶୀ ଖୁସି ଦେଇପାରେ ନା କାନ୍ଦଟା ବି ବେଶୀ ଦୁଃଖ ଦେଇପାରେ କିନ୍ତୁ ସେ ଯଦି ମାନେ ସେଇ ପରିମାଣରେ ଈଶ୍ୱରଙ୍କୁ ବୁଝି ପାରିଥିବ ମାନେ ବ୍ରହ୍ମ ତତ୍ତ୍ଵ ବ୍ରହ୍ମଜ୍ଞାନ ଜୀବନର ଯଦି ବୁଝିଥିବ ଉଭୟ ତାକୁ ନିଶ୍ଚିତ ଭାବରେ ଏକାକାର ଲାଗିବ ନା କଣ କହୁଛନ୍ତି ଆପଣ ୟାକୁ ନେଇ ମତାମତ। ହ୍ୟାଲୋ
ହଁ ଆମେ ଯଦି ଦୁଃଖର ପ୍ରୟୋଗାତ୍ମକ ଦୁଃଖ କହୁଛେ ଅ ଦୁଃଖ କଥା ଆ ର ଯଦି ଜଣଙ୍କର ଗୋଟେ ଅ ଲକ୍ଷପତି ବା କୋଟିପତିର ଯଦି ଦୁଃଖ ଦେଖିବେ ସେଏ ଗୋଟେ ଆଉ ଗୋଟେ ଶହେ କୋଟିର ଗୋଟେ ପ୍ରୋଜେଟ କି ପଚା କୋଟି ର ପ୍ରୋଜେକ୍ଟ ନ ଆସିଲା ବୋଲି ସେ ମୁଣ୍ଡ ବାଢେଇ ଦଉଛି ଦୁଃଖ କରୁଛି। ଲୋକ ବି ସୁଇସାଇଡ୍ କରି ଦଉଛନ୍ତି ସେଥିପାଇଁ ଯେ ମୋର ଗୋଟେ ଅ ଥିଲା କିନ୍ତୁ ତା ପାଖରେ ସେତିକି ଆସେଟ ଅଛି ସେତିକି ତା ପାଖରେ ସମ୍ବଳ ଅଛି ସେଇ ସମ୍ବଳରେ ସିଏ ଆହୁରି ଅଧା ଜିନିଷ କିଣି ଦେଇପାରେ କି କିନ୍ତୁ ସେ ସେ ଦୁଃଖରେ ମରିଯାଉଛି କିନ୍ତୁ ଏଇଠି ଆମେ ଗୋଟେ ଲୋକଙ୍କୁ ଦେଖୁଛ ଦୁଃଖରେ ଦି ମୁଠା ଦିଉଳି ଖାଇବାକୁ ପାଉନି କିନ୍ତୁ ସେ ସେଥିରେ ଭାରି ଖୁସିରେ ଅଛି। ମାନେ ତା ଭିତରେ ଏକ ଦୁଃଖଟା ଗୋଟେ ଭାବଧାରା ଆଉ କିଛି ନୁହଁ। ମାନେ ଯଦି ଗୋଟେ କଥାବି ଯେ ମୁଁ ଯଦି ସୁନ୍ଦର ଦେଖିବାକୁ ଚାହଁ ତାହେଲେ ଯଦି ଦୁନିଆକୁ ସୁନ୍ଦର ଦେଖିବାକୁ ଚାହଁ ତାହେଲେ ବିଶ୍ରୀରେ ମଧ୍ୟ ସୁନ୍ଦର ଦେଖ କଥାରେ ଅଛି ବିଶ୍ରୀ ମାନେ ଅଉଛି ବିଷ୍ଟା। ଯଦି ଆମେ ଦେଖୁଛେ ଗୋଟେ ବି ଷ୍ଠା ରେ ମଧ୍ୟ ସୁନ୍ଦର ଦେଖିବାକୁ ଯଦି ଆମେ ଚେଷ୍ଟା କରିବା ତାହେଲେ ଦୁନିଆକୁ ଆମେ ସୁନ୍ଦର ଦେଖିପାରିବା ଆଉ ସବୁ ସମସ୍ତରେ ଖୁସି ହେଇପାରିବା। ଜଣେ ଅ ଲୋକଙ୍କୁ ଧର ଗୋଟେ କଷ୍ଟ ପଡିଛି ଏଇ ରୋଗ ପଡିଗଲା ବ୍ୟାଧି ପଡିଗଲା ସିଏ ସେଇ ସମୟରେ ଦୁଃଖ ତ ନିହାତି କରିବ ନା। ତ ସେଇ ସମୟରେ ସେ ଖୁସି କେମିତି ଦେଇପାରିବ ଆରେ ମୁଁ ତ ଅ ମୋର ଗୋଡଟେ କଟି ଯାଇଛି ମୋ ଜୀବନ ଟା ତ ଚାଲିଯାଇନି ନା ବର୍ତ୍ତମାନ ଏଥିରେ ଅଛି ମୁଁ ଏଥିରେ ଯାଇପାରିବି। ଆଉ ଗୋଟେ ଗୋଟରେ ବି ଲୋକ ଏଭରେଷ୍ଟ ଚଢିଲେନି। ତ ସେଇଟାକୁ ଯଦି ସେ ଭାବିବ ତାହେଲେ ସେ ଖୁସିରେ ରହିପାରିବ ଆଉ ଯଦି ସେ କହିବ ମୋର ଜୀବନରେ ସରିଗଲା ମୋର କିଛି ଆଉ କରିପାରିବିନି ମୋର ଆମେ ଆଉ ଅ ମାନେ ସେମିତି ଯଦି ନଖଟେ କଟିଗଲେ ବି ଲୋକ ଭାବନ୍ତି ମୋ ନଖଟା କଟିଗଲା। ଏଇଟା ଏମିତି କଟିଥାନ୍ତା ଏଇ ସେଇତି ଭାବିଲେ ବି ଆପଣ ଦୁଃଖରେ ପାଇବେ। ଥୀରେ ଦୁଃଖ ଟା ଗୋଟେ ଭାବଧାରା ମୁଁ ଯଦି ଭାବିଲି ମତେ ଶାଗ ଆଉ ପଖାଳରେ ମତେ ଦୁନିଆର ସର୍ବୋଚ୍ଚ ଶାନ୍ତି ମିଳୁଚି କାରଣ ଏଟା ଖାଇଲେ ମୋ ଦେହ ପାଇଁ ଭଲ ଏଟା ମୋ ପାଇଁ ଭଲ ଏଇଟା ସବୁଠୁ ନ୍ୟୁଟ୍ରି ଜିନିଷ ଏ ଚିକେନ ମଟନ ରେ କିଛି ନାଇଁ। ତ ସେ ବହୁତ ଖୁସିରେ ରହିବ ଆଉ ଚିକେନ ମଟନ ଖାଉଥିବା ଲୋକ ବି ଯଦି ଚିନ୍ତା କରିବ ଯେ ନାଇଁ ନାଇଁ ମୋତେ ଏଇ ଗୁଡା ସୁନାର ଥାଳିରେ ଯଦି ମୁଁ ଖାଇଥାନ୍ତି। ବୋଲି ଆଉ ଟିକେ ଭଲ ହେଇଥାନ୍ତା ତାହେଲେ ସେ ବି ଏଥିରେ ଦୁଃଖ ପାଇ ନୁହେଁ କି
ହଁ ହଁ ନିଶ୍ଚୟ ଆପଣ ଯୋଉଟା ମାନେ ବହୁତ ଗୋଟେ ଗ୍ରହଣ ଯୋଗ୍ୟ କଥା କହିଲେ ହେ ଲୋକ ଖପରାରେ ଭାତ ଖାଇକି ବି ଖୁସିରେ ବଞ୍ଚୁଛନ୍ତି ଲୋକ ସୁନା ଥାଳିରେ ନିଜର ମନପସନ୍ଦର ଖାଇବା ମଧ୍ୟ ଦୁଃଖରେ ଖାଉଚନ୍ତି ଯୋଉଟା ଆପଣ ଏବେ କିଛି ସମୟ ତଳେ ବୁଝେଇଲେ ଯେ ଜାଣି ଜାଣି ନିଜକୁ ଦୁଃଖ କରିବାଠୁ ପାପ ଆଉ ଏଇ ଦୁନିଆରେ କିଛି ନାହିଁ। ତେଣୁ ବେଳେ କାହିଁକିନା ଯଦି ଅନ୍ୟ ମାନରେ ଦୁ ଦୁଃଖଟା ପାପ ତେବେ ଅନ୍ୟ କାରଣ ପାଇଁ ନିଜକୁ ଦୁଃଖ ଦେବାଟା ବି ଗୋଟେ ଭୁଲ କଥା। ହେଲେ ମଧ୍ୟ ବେଳେବେଳେ ମଣିଷ କୌଣସି ନା କୌଣସି କାରଣରୁ କ୍ଷଣିଙ୍କ ପାଇଁ ହଉ ପଛେ ତା ମନରେ ଟିକେ ବିଷାଦଗ୍ରସ୍ତ ଭାବନା ଚାଲି ଆସେ। ସେ ବି ଦରକାର ଜୀବନରେ କାହିଁକି ନା ଯଦି ଆମେ ପିତା ନ ଖାଇବା ତାହେଲେ ଆମେ ମିଠାର ସ୍ଵାଦ ଜାଣିପାରିବା ନାହିଁ। ଯଦି ମାନେ ଈଶ୍ୱର ଆମକୁ ଦୁଃଖ ବି ନ ଦେବେ ତାହେଲେ ଆମେ ସୁ ସୁଖ କଣ ସୁଖର ମାଧୁର୍ଯ୍ୟତା କଣ ସେଟା ମଧ୍ୟ ଆମେ ମାନେ ଅଙ୍ଗେ ନିଭେଇ ପାରିବା ନାହିଁ। ବୋଧେ ସେଥିପାଇଁ ଜୀବନରେ ସୁଖ ଦୁଃଖ ମିଶିକି ଆସେ। ନା କଣ ଭାବୁଚନ୍ତି ଭାଇ ଆପଣ?
ହଁ ଯଦି ଆମେ ଆ ଦୁଃଖର ପ୍ରୟୋଗାତ୍ମକ କଥାକୁ ଦେଖୁଛେ ଆଉ ଦୁଃଖର ରଚନାତ୍ମକ କଥାକୁ ଦେଖୁଚେ ଏବଂ ଦୁଃଖର ପୃଷ୍ଠଭୂମିକୁ ଦେଖୁ ଦେଖିବା। ଉଁ ତାହେଲେ ୟାର ଗୋଟେ ଅନ୍ୟତ୍ର ଦିଗ ବାହାରୁଚି। ଅ ଆପଣ ଦେଇପାରିବେ ଯେମିତିକି ଗୋଟେ କହିପାରିବେ ଯେ ଅ ଭିତ୍ତିହୀନ କିନ୍ତୁ ସେ ଭିତ୍ତି ରଖିଥାଏ। ଅ ଗୋ ଟେ ଯେମିତି ଗୋଟେ କହିବେ ସ୍ତମ୍ଭ ହୀନ କିନ୍ତୁ ସେ ସବୁ ସ୍ତମ୍ଭ ରଖିଥାଏ। ତ ଅ ଏଇସବୁ ଜିନିଷକୁ ଗୋଟେ ଯଦି ଆପଣ ଦେଖନ୍ତି। ତାହେଲେ ଇଏ ଗୋଟେ କଥା ଦେଖଉଛି ଯେ ଆମେ ଦୁଃଖକୁ ଗୋଟେ ଭାବଧାରା ଆଉ ସୁଖକୁ ଗୋଟେ ଭାବଧାରା ନେଇକି ଚାଲିପାରିବା। ଦେଖନ୍ତୁ ଦୁଃଖର ମଧ୍ୟ ସେମିତି ଗୋଟେ କଥା ଯଦି ନଜରକୁ ଆସିବା ଯେ ଗୋଟେ ଜଣେ ମନ୍ଦିର ତୋଳେଇ ପାରୁନି ସେଥିରେ ସେ ଦୁଃଖ କରୁଛି।
ହୁଁ।
ଜଣେ ମନ୍ଦିରକୁ ଭିକ ମାଗି ଯାଇ ପାରୁନି। ସିଏ ସେଥିପାଇଁ ଦୁଃଖ କରୁଚି। ଆଉ ଜଣେ ମନ୍ଦିରରେ ଗୋଟେ ଥରଟେ ଏ ମାନେ ଦେଇକି ସେ ସେଥିରେ ଖୁସି ହେଇପାରୁଚି ଆଉ ଜଣେ ମୂର୍ତ୍ତିରେ ଦେଇକି ଖୁସି ହେଇପାରୁଚି ଆଉ ଗୋଟେ ମନ୍ଦିରଟା କୁ ସୁନାଗଣା ଦେଇକି ଖୁସି ହଉଚି ଆଉ ଜଣେ ମନ୍ଦିରରୁ ମାନେ ସିଏ ଯେତିକି ଦେଇଦେଲେ ମୁଁ ତାଠୁ ଅଧିକା ପରଶ୍ରୀ କାତରତା ଯେମିତି ମାନେ ଆପଣ ଗୋଟେ ଭାବିଲେ କୋ-କ ଚିନ୍ତା କରିବେ ଯେ ମୁଁ ସେ ଗୋଟେ ଦଶ ଟଙ୍କା ଦେଇ ଦଉଚି ମୁଁ ମୁଁ ଯଦି ଆଠ ଟଙ୍କା ଦେଇପାରୁଚି ମୁଁ ଆଉ ଦି ଟଙ୍କା ଦେଇପାରିଲିନି କାହିଁକି ମୁଁ ମଧ୍ୟ ଏଥିପାଇଁ ଦୁଃଖ ହଉଚି ଆଉ କିଛି କିଛି ତାହେଲେ ଚୋର ଚୋରି କରିପାରୁନି ବୋଲି ମନ୍ଦିରରୁ ଦୁଃଖ ହଉଚି ମାନେ ଗୋଟେ ମନ୍ଦିର ଆସ୍ ପେଟରେ କେତେ ଲୋକ ଖୁସି ହଉଚନ୍ତି କେତେ ଲୋକ ଦୁଃଖ କରୁଚନ୍ତି।
ହୁଁ।
ବରେ ଦେଖିବାକୁ ଗଲେ ଦୁନିଆରେ ଲକ୍ଷ ଲକ୍ଷ ଜିନିଷ ଅଛି କୋଟି କୋଟି ଭାବନା ଅଛି ଏ ସେଇ ଭାବନାର ସାଗରରେ କୋଉ ଲୋକ ପାଇଁ କୋଉ ମୁହୂର୍ତ୍ତରେ କୋଉ ମୁହୂର୍ତ୍ତ ମୁହର୍ତ୍ତାତ୍ମକ ଜିନିଷ ଟା ସୁଖ ଆଉ ଦୁଃଖରେ ପରିଣତ ହବ ସେଟା ତା ଉପରେ ହିଁ ରଚନାତ୍ମକ ପ୍ରୟୋଗରେ ନିହାତି ଭାବରେ ଯିବ।
ହୁଁ ବିଲକୁଲ କାହିଁକି ନା ଦୁଃଖ ଯେହେତୁ ଗୋଟେ ମାନସିକ ଅବସ୍ଥା ତେଣୁ ଆପଣଙ୍କ କହିବା ଅନୁସାରେ ଯେ ଜଣେ ବେଳେ ବେଳେ ଏଇ ଯୋଉ ପ୍ରତିଦ୍ୱନ୍ଦିତା ପ୍ରତିଯୋଗିତା ମା-ମାନେ କରି କରି ନିଜ ପ୍ରତିଭା ଟାକୁ ନଷ୍ଟ କରିଦଉଚି ଯେତେବେଳେ ତା ପ୍ରତି ତାଉ ସମାଜରେ ଆଦର ପାଉନି କାହିଁକିନା ସେ ପ୍ରତିଦ୍ୱନ୍ଦିତା ଭିତରେ ରହିଯାଉଚି ସେତେବେଳେ ସେ ନିଜେ ଆପେ ଆପେ ଦୁଃଖ କରୁଛି ଯେ ସେ କାହିଁକି ଏତିକି ଦେଇପାରିଲା ମୁଁ କାହିଁକି ତାଠୁ ଅଧିକ ମନ୍ଦିରକୁ ଦେଇପାରିଲିନି ବା ଜୀବନ ଆଉ ଟିକେ ଅଧିକ କିଛି କରିପାରିଲିନି କିନ୍ତୁ ସମସ୍ତଙ୍କର ମାନେ ସାମର୍ଥ୍ୟତା ଆଉ ଦକ୍ଷତା ଟା ଟିକେ ଭିନ୍ନ ଭିନ୍ନ। ସମସ୍ତେ ନିଜ ନିଜ ଦକ୍ଷତା ଅନୁସାରେ କର୍ମ କରି ଯଦି ନିଜ ଦକ୍ଷତା ଅନୁସାରେ ସଫଳ ପାଇଲେ ସେମାନେ ନିଶ୍ଚିତ ଭାବରେ ଖୁସି ହବା ଦରକାର ରହିଛି ଦୁନିଆରେ।
ଆଉ କିଛିଟା ବି ଥାନ୍ତି ହତ ଭାଗଆ ଥାଆନ୍ତି ତାଙ୍କୁ ଯାହା କହିଲେ ବି ସେମାନେ ମୁଣ୍ଡ ବାଡ଼ିବେ ଆଉ ତାଙ୍କୁ ଭଲରେ ଯେତେ ଭଲରେ ଆଣିକି ଦେଉଲେ ନାହିଁ ତ କିଛି ହେଲା ନାହିଁ ନହିଁ ତ କିଛି ଏମତି ହଉନାହିଁ ଏମିତି କିଛି ହବନି ଏମିତି ସେ କିଛିଟା ହତ ଭାଗିଆ ଥାନ୍ତି ତାଙ୍କୁ ଯ ସୁବର୍ଣ୍ଣ ଆଣିକି ଦେଲେ ବି ସେମାନେ ଆଉ ଟିକେ ହୀରା ହେଇଥିଲେ ହେଇଥାନ୍ତା ଏଇଟା ତ ହେଲାନି ତ ଇଏ କିଛି ମଧ୍ୟ ଗୋଟେ ଥାଆନ୍ତି ସେମାନେ ଖାଲି ଯାହା ହେଲେ କର୍ମକୁ ନିନ୍ଦିବେ ଆଉ ଭାଗ୍ୟକୁ ନିନ୍ଦିବେ ଯଦି ଆମେ ଦେଖୁଛେ ଯେ ଆମ କର୍ମର ପ୍ରତିଫଳନଟା ଆମେ ଆଗାମୀ ଦିନରେ ଦେଖିପାରିବା ଯେମିତି ଆମେ ଦେଖୁଚେ ଯେ ଆମର ଗୋଟେ ଥିଲେ ଆଜେବି ଅଜୟବି ଅଜବା କଣ ଆଜୀବ ତା ଗ୍ରୁପ ଗୋଟେ ଥାଏ। ଥିଲେ ଯୋଉମାନେ କି ବୌଦ୍ଧ କିମ୍ବା ଉ ଜୈନ କିମ୍ବା ହିନ୍ଦୁ କିମ୍ବା କୌଣସି ବି ଯେକୌଣସି କୌଣସି ଧର୍ମକୁ ସେମାନଙ୍କର ଆକ୍ଷେପଣ ସେମାନେ ଚିନ୍ତା କରନ୍ତି ଯେ ଗୋଟେ ଉ ହିସାବରେ ଚିନ୍ତା କରନ୍ତି ଯେ ଆମେ ଅ ଦେଖୁ ଦୁଃଖ ସୁଖ ଯାହାବି ଆମ ଉପରେ ନିର୍ଭର କରେ ବା ନିୟତି ଉପରେ ନିର୍ଭର କରେ। ତ ସେମାନେ ସେଇ ପ୍ରକାରକୁ ନେଇକି ଖୁସି ଦୁଃଖ ସବୁ ମୁମେଣ୍ଟ କୁ ନେଇକି ସେମାନେ ଏଞ୍ଜୟ କରୁଥିଲେ ତ ଆମକୁ ସେମିତି ଗୋଟେ ମୁମେଣ୍ଟ କ ଏଞ୍ଜୟ କରିବାର ଅଛି ବର୍ତ୍ତମାନ ମୁହୂର୍ତ୍ତରେ ମୋ ପାଖରେ ଯାହାବି ଅଛି। ମୁଁ ତାକୁ ନେଇ ଖୁସି ଅନୁଭବ କରିବା ଦରକାର ତାକୁ ନେଇକି ଆନନ୍ଦ ଅନୁଭବ
ମୁଁ ଟିକେ କହିବା ପାଇଁ ଚାହିଁବି ଯେ ମଣିଷ ମାନେ ମୋ ମତରେ ଦଶଟାରୁ ଦଶଟା ଯାକ ସ୍ୱପ୍ନ କେବେ ମଣିଷର ପୂରଣ ହୁଏ ନ ହୁଏ ଆମେ ଜାଣିନେ। କିନ୍ତୁ ଅନ୍ତତଃ ପକେ ସାତ ଚତୋଟି ସ୍ୱପ୍ନ ପୂରଣ ହେଇଗଲେ ମଣିଷ ଆଉ ଦୁଃଖରେନି ମାନେ ଏଇଟା ମାନ ମୋ ନିଜସ୍ୱ ବ୍ୟକ୍ତିଗତ ନିଷ୍ପତ୍ତି। କିନ୍ତୁ ଯେତେବେଳେ ମଣିଷର ଦଶଟା ସ୍ୱପ୍ନରୁ ଦଶଟା ଯାକ ପୂରଣ ନ ହେଇକି ଗୋଟେ ନୂଆ ଏଗାର ନମ୍ବର ସ୍ୱପ୍ନ ପୂରଣ ହୁଏ ସେ ନିଶ୍ଚିତ ଭାବରେ ମନ କଷ୍ଟ କରେ ଏଇଟା ସତ ତେଣୁ ମାନେ ମୋ ଭାବନାରେ ବେଳେ ବେଳେ ଆମର ଦଶଟା ସ୍ୱପ୍ନ ଛାଡିକି ଆମେ ଯୋ ଦଶଟା ସ୍ୱପ୍ନ ଦେଖଥାଉ ସେ ଦଶଟା ଯାକ ହିଁ ପୂରଣ ହେଇକି ଗୋଟେ ନୂଆ ସ୍ୱପ୍ନ ପୂରଣ ହୁଏ ଏ ଦଶଟା ଯାକ ସ୍ୱପ୍ନୁ ସେ ଯଦିଓବା କି ଉନ୍ନତ ଭଲ ହେଇଥାଏ କିନ୍ତୁ ଆମର ଯୋଉ ଯୋଜନା ଆମ ଚିନ୍ତାଧାରା ଆଉ ସ୍ୱପ୍ନ ଭିତରେ ସେଇଟା ନଥାଏ। ସେଇଟା ନିଶ୍ଚିତ ଟିକେ ଅ ଆତ୍ମା କୁ କଷ୍ଟ ଦିଏ।
ନିହାତି ପକ୍ଷେ ଆଉ ଆପଣଙ୍କ ଅ ରହି ମତାମତ
ତାଙ୍କୁ ଦୁଃଖୀ ଆତ୍ମାର ତ୍ୟାଗ ଦେଇକି ସମାଜରେ ବଞ୍ଚିବା ମାନେ ଦୁଃଖୀ ଆତ୍ମାର ତ୍ୟାଗ ଦବା ତାହେଲେ ସେ ଆହୁରି ଦୁଃଖ ପ୍ରକାଶ କରିବ।
ନିହାତି ନିହାତି।